ହଁ ଚା
ହଁ ନମସ୍କାର କଣ କରୁଚ?
ହଁ ନମସ୍କାର।
ମୁଁ ହେଇ ବସିଛି ତମେ କଣ କରୁଚ?
ମୁଁ ଇ ଏ ବସିଛି ଛାତ ଉପରେ।
ଆଉ ଖାଇଛ କଣ?
ଖାଇଥିଲି ସକାଳେ ପୁରୀ ଆଉ ଡାଲମା ବନେଇକିନା।
ଆଉ କିଏ କରିଥିଲା ତମେ କରିଥିଲ?
ହଁ ମୁଁ ହିଁ କରିଥିଲି ମୁଁ ରୋଷେଇ କରେ ଏବେ ତ କରୁଛି ପ୍ରାୟତଃ ରୋଷେଇ ମୁଁ।
ରୋଷେଇ ଶିଖିଛ?
ହଁ ରୋଷେଇ ଶିଖିଛି।
କଣ କଣ ରୋଷେଇ ଶିଖିଚ ସବୁ?
ବନେଇ ପାରିବି ଆମିଷ ଉପରେ ସାଧା ଉପରେ ଯେକୌଣସି ଜିନିଷ ସବୁ ବନେଇ ଆସିଛି ଏବେ ମତେ। କିଛି କିଛି ନୂଆ ନୂଆ ଜିନିଷ ବି ବନେଇକି ଖାଇବାକୁ ଭଲ ଲାଗେ।
ସବୁଠୁ କୋଉଟା ଭଲ ଲାଗେ କରି ଖାଇବାକୁ
ସାଧା ଉପରେ ସବୁ କିଛି ଭଲ ଲାଗେ। କି ତ ସାଧା ଯେମିତି ଖେ ଯୋଉ ଖେଚୁଡି ହେଲା ଆ ସବୁ ପରିବା ପକେଇକି ଯୋଉ ପଲାଉ ବନାନ୍ତି ସେଟା। ମେଥି ଶାଗ ଭଜା। ପାଳଙ୍ଗ ପରଟା ଏଇ ସବୁ ଜିନିଷ ନା ମତେ ବହୁତ ଭଲ ଲାଗେ।
କରିବାକୁ ଭଲ ଲାଗେ ଖାଇବାକୁ ବି ଭଲ ଲାଗେ।
ଆମିଷ କୁ ଛାଡିକି ମତେ ସାଧା ବହୁତ ଖାଇବାକୁ ଭଲ ଲାଗେ। ବାସ୍ କିନ୍ତୁ ଆମିଷ ଏତେ ଭଲ ଲାଗିନି ମତେ ଖାଇବାକୁ ପାଇଁ।
ଅ ଆଉ ରଜ କେମିତି ପାଳନ କଲ?
ରଜରେ ଆମେ ଯାଇଥିଲୁ ବୁଲି ତାରିଣୀ ଘଟଗାଁ ମନ୍ଦିର ମା ତାରିଣୀଙ୍କ ପାଖକୁ ତ ସେଇ ଆ ସେଇଠି ଆମ ସବୁ ସାଙ୍ଗ ହେଇକିନା ସବୁ ମାନେ ଗୋଟେ ଝିଅ ପିଲା ପାଞ୍ଚ ଛଅ ଜଣ ସାଙ୍ଗ ଥିଲୁ ସେଇ ଅପେକ୍ଷା କଲେଣି କି ନାଇଁ?
ନାଇଁ କରିନି ତ ଏଯାଏଁ କରିବି।
ଆସିକି ନଅଟା ବାଜିବ।
ହଁ ନଅଟା ବାଜିବ ଟିକେ ଡେ ମୋର ଟିକେ ସବୁବେଳେ ଡେରି ହୁଏ।
ଆଛା ଆଛା।
ଆଉ ରଜରେ କେ ଆଉ ରଜରେ କେତେ ହଳ ଡ୍ରେସ୍ କରିଥିଲା?
ମୁଁ ତ ତିନିରୁୁ ଚାରି ଚାରି ହଳ ଖଣ୍ଡେ ଡ୍ରେସ୍ କରିଥିଲି। ରଜ ମାନେ ଡ୍ରେସ୍ ଟା ଆଗ। ତାପରେ ଯାଇଁକି ଯୋଉ କଥା।
ଆ ରଜରେ ରଜରେ କୋଉ କୋଉ ପିଠା ସବୁ ଖାଇଲା?
ରଜରେ ପୋଡପିଠା ହେଇଥିଲା ଚକୁଳି ହେଇଥିଲା ଆରିସା ହେଇଥିଲା କାକ କେରା ହେଇଥିଲା ଏସବୁ ହିଁ ଖାଇଥିଲା।
ଭଲ।
ତମେ ରଜରେ କୁଆଡେ ଯାଇଥିଲ?
ନାଇଁ ମୁଁ ଯାଇଥିଲି ଟିକେ ମନ୍ଦିର ଯାଇ ଆମ ପାଖ ମନ୍ଦିର ସେ ପାଖ ମନ୍ଦିର ଦର୍ଶନ କରି ଠାକୁରଙ୍କୁ ଆସିି ତାପରେ ରଜରେ ବୁଲାବୁଲି କଲି। ଆଉ ଦୋଳି ଲାଗିଥିଲା ଦୋଳି ଖେଳଲୁ ଖାଇୁଲୁ ଆଉ ପାଖରେ ସବୁ ଭଉଣୀ ମାନେ ତାଙ୍କ ସହିତ ଯାଇଥିଲି ବୁଲିକି ଆସିଲି।
ଓହୋ ତାହାଲେ ବଢିଆ ବୁଲିଚ ରଜରେ ନାଇଁ?
ହଁ ବୁଲିଚି ଆଉ ରଜ ଟିକେ ମତେ ଭଲ ଲାଗେ ତ ସେଥିଲାଗି ବୁଲେ ଆଉ।
ହଁ ରଜ ମାନେ ତ ବୁଲିବ ଝିଅ ପିଲା ତ ବୁଲିବେ ହିଁ ନିଶ୍ଚୟ। ତମ ଆଡେ ବର୍ଷା ହଉଚି ନା?
ହଁ ସକାଳେ ହେଇଥିଲା ଏବେ ତ ଛାଡି ଯାଇଚି। କିନ୍ତୁ କାଁଉଳିଆ ପାାଗ କରିଚି ତମ ଆଡେ?
ହଁ ଆମ ଆଡେ ବି ସେମତି କୋହଲା ପାଗ ଟା କରିଚି ଥଣ୍ଡା ଥଣ୍ଡା ପାଗ ବର୍ଷା ତ ପକଉନି ଇନ ହେଲେ ଆ ତି ରେ ହଉଥିଲା ମାନେ କାଲି ଚାରିଟା ବେଳଠୁ ରାତି ତାରା ବର୍ଷା ହଉଥିଲା। ଏବେ ହେଇ ଛାଡି ଯାଇଚି କଣ ଟିକେ ଖରା ଦେଖଉଚି ପୁଣି ଟିକେ ମେଘ ମାନେ ଯୋଉ ଅନ୍ଧାରକରି ହସୁଚି ଏମତି ହଉଚି।
ହଁ ଆମ ପଟରେ ସେଇଆା ହଉଚି ଟିକେ ପାଗ ବି ସେମିତି କାଉଁଳିଆ ଅଛି ଫେର୍ ବୋଧେ ବର୍ଷା ହବ ଲାଗୁଛି ଖରା ଗରମ ବି ଟିକେ କମ୍ ଅଛି।
ସେ କଣ କୁହନି ସେ ରାତିରେ ଯେତେ ବର୍ଷା ଦିନ ଦିନ କିଛି ଗୋଟେ କାମ କରିହବନି କୁଆଡେ ଯାଇ ହିଁ ହବନି।
ହଁ ଠିକ୍ କଥା କହିଲ। ଆଉ ତମକୁ କୋଉ କ ତମକୁ କୋଉ ମିଠା ଭଲ ଲାଗେ ଖାଇବାକୁ?
ମିଠା ମୁଁ ଏତେ ଖାଇଏନି ବହୁତ କମ ଖାଏ। ଏ ବହୁତ ମିଠା ନା ନା ମାନେ ବହୁତ କମ୍ ଖାଏ ମାନେ ଗୋଟେ ରୁ ଦିଟା ଆଉ ପ୍ରାୟତଃ ମିଠା ମୁଁ ଖାଏନି। ବହୁତ ମାନେ ଯୋଉ ମିଠା ର ନା ବହୁତ୍ କମ୍ ମିଠା ଲାଉଥିଅ ଯେମିତି ଜଲପି। ହଁ ଜଲେବି ନା କଣ ସେଟା ସେଇଟା ସେଇଟା ମାନେ କମ୍ ମିଠା ଲାଗେ ନା ମ୍ ଖାଇବାକୁ ଭଲ ଲାଗେ।
ଏତେ ମତେ ବି ଏତେ ମିଠା ଭଲ ଲାଗନି କେତେଳେ କେମିତି ଗୋଟିଏ ଏତେ ପୁରା କମ୍ ଖାଇବା ଟା ମିଠା ବେଶୀ ଭଲ ଲାଗେନି କିନ୍ତୁ ଖାଇଆ କୁ।
ତମକୁ କୋଉ ମିଠା ଟା ଭଲ ଲାଗେ?
ମତେ ବେଶୀ ତ ଷ୍ଟିମ୍ ଭଲ ଲାଗେ କି ଛେନାପୋଡ ଭଲ ଲାଗେ ଆଉ କି ଛି ଭଲ ଲାଗେନି ଏତେ
ଚୁ ବରଫି ଟା!
କାଜୁ ର ଯୋଉ ସନ୍ଦେଶ?
ନା ନା କାଜୁ ବରଫି ସନ୍ଦେଶ ତ ଅଲଗା। କାଜୁ ବର୍ଫି ଛୋଟ ଏମତି ତ୍ରିଭୁଜ ପରିକା ହେଇଥିବ।
ହଁ ସେଇଟା ତ କହୁଛି ସେଇଟା କାଜୁ ହଁ। ହଁ ସେଇଟା ବି ଭଲ ଲାଗିବ ବହୁତ ସେଇଟା ତ ପସନ୍ଦ ଭି ବେଶୀ।
ହ ସେ ମାନେ ସେଟା ଏତେ ମିଠା ବି ଲାଗେନି ତା ଉପରେ ଯୋଉ ଆଁ କଣ ଧଳା ଧଳା ର ଲଗେଇ ନଥାନ୍ତି ଜରି ପରିକା କଣ ସେଇଟାକୁ କହନ୍ତି ସେଇଟା ହିଁ ବହୁତ ଭଲ ଲାଗେ ଖାଇବାକୁ।
ହଁ ସେଇଆ ଟିକେ ଅଧିକ ଭଲ ଲାଗେ।
ପାଟିକୁ ଛୋଟ ଛୋଟ କାଜୁ ଖୁଣ୍ଡ ସବୁ ଆସେ ତ ଆହୁରି ଭଲ ଲାଗେ। ଏଇଟା ହଁ।
ମୁଁ କହିଲି ଆଉ ମ୍ୟାଗି ଖାଇକି କରିସିକିଚ?
ମ୍ୟାଗି ମୁଁ ଖାଏ ଯେ କିନ୍ତୁ ଏବେ କଣ ନା ସେଥିରେ ବେଶୀ ମଇଦା ମିଶୁନି କି? ତ ମଇଦାଟା ଆମ୍ ମଇଦାଟା ଦେହ ପାଇଁ ଏତେ ଭଲ ନୁହଁ। ତ ମୁଁ ସେଇଟା ଏବେ ଟିକେ କଣ କହିଲ? ତ ଏବେ ଟିକେ ସେ ସବୁ ଖାଇବା ଠୁ ଟିକେ ଦୂରେଇକି ରହୁଛି ଯେମିତି ବ ସେ ମଇଦା ଏଇଗୁଡା ସବୁ ଟିକେ କମ୍ ଖାଉଛି ସେଟା ଯେତେବେଳେ ମନ ହବ ସେତେବେଳେ ମନ ହେଲା ନା ଆଉ ଆଉ ଏତେ ଏ ଜିନିଷ ଖାଇ ହବନି ଏବେ ଟିକେ ଫାଷ୍ଟ ଫୁଡ ଖାଇବାର ଅଛି ଛଣା ଛୁଣି ଖାଇବାର ଅଛି ସେବେ ବନେଇକି ଖାଇଦେବେ।
ହାସ ପ ଟିକ ମନ ଲାଗେ ଆଉ କୋଉଥିରେ ମନ ଲାଗେନି।
ହଁ କିନ୍ତୁ ମନେ ସବୁବେଳେ ସାଧା ଜିନିଷ ଖାଇବାକୁ ବେଶୀ ଟିକେ ଭଲ ଲାଗେ କଣ ପାଇଁ କେଜାଣି। ଆଉ ମ୍ୟାଗି ଟା ବନାଏ ଟମାଟର ଟମାଟର ଦେଇକିନା। ଆଉ ଟିକେ ରାଗ କରିକି ଟିକେ ଖଟା ଖଟା ଲାଗୁଥିବ ଟିକେ ରାଗ ରାଗ ଲାଗୁଥ ସେଇଟ ମୋ ବ
ଭଲ ଲାଗିବ।
ହଁ।
ହଁ।
କିନ୍ତୁ ସେଇଟା ନା ଚାରିଟା ବେଳ ଟାଇମ ରେ ଖାଇବାକୁ ଭଲ ଲାଗ ସନ୍ଧ୍ୟାବେେଳ ଟାଇମ୍ ଟା
ହୁଁ, ଠିକ୍ କଥା କହିଛ।
ଆଉ ସଖାଳୁ ଯେମିତି ମାନେ ସକାଳୁ ମାନେ ଟିକେ ଆ କଣ କୁହନ୍ତିନି ହେଲ୍ଦି ସ୍ଵାସ୍ଥ୍ୟକର ଖାଇବା ଟିକେ ଖାଇବା କଥା। ପୁଷ୍ଟିକର ଖାଇବା
ଖାଇଲେ ଠିକ୍ ରହିବ।
ଦେହ
ଆଉ ତମେ କଣ ପଢିଛ?
ପଢା ପଢି ମୋର ସରିଲାଣି ମୁଁ ଏବେ ଗୋଟେ ଅ ଛି ଏଗୁ
ଆଚ୍ଛା ହାଲୋ
ତମେ କଣ ପଢୁଛ ଏବେ ନା ପଢା ସ
ମୁଁ ତ ଏବେ ନାଇଁ ମୁଁ ପ୍ଲସ ଥ୍ରୀ କରଛି ସେକେଣ୍ଡ ଇୟର ଚାଲିଛି ଏବେ।
ଆଚ୍ଛା, ଆଚ୍ଛା ସେକେଣ୍ଡ ଇୟର ଚାଲିଛି। ହଁ ଭଲ ମନେ ଦେଇକି ପାଠ ପଢା ଆମେ ତ ଯେତେବେଳେ ପ ଆମେ ତ ଯେତେବେଳେ ପଢୁଥିଲୁ ନା ଆମ ଭିତରେ ଗୋଟେ ପ୍ରତିଯୋଗିତା ଚାଲିଥିଲା କି ପରି ପରୀକ୍ଷା ଆସିବ ଆମେ
ହଁ ବତିଶ ରୁ ବେ -ବତିଶ ଲେଖିବ ଶୁଣ ଯାହା ଲେଖୁଛ ଲେଖ। କିନ୍ତୁ ବତିଶ୍ ପେଜ୍ ଲେଖିକି ଆସିବ ବତିଶ ରୁ ଗୋଟେ କମ କରିବନି ନହେଲେ ମାର୍କ କଟିଯିବ।
ନା ମ ନାଇଁ ନାଇଁ ମାର୍କ କାହିଁ କଟିବ ମାର୍କ ତ ମାନେ ଦେଖ ମାର୍କ ତମେ ବହୁତ ଲେଖିଥାଉ କି କମ ଲେଖିଥାଉ ଯଦି ତମେ ଠିକ ଉତ୍ତର ଟା ଲେଖିଛ ନା ତମକୁ ମାର୍କ ହିଁ ମିଳିବ। କିନ୍ତୁ ଆମେ ଗୋଟେ ଚାହୁଁଛୁ ଆମେ ଲେଖିବୁ ଆମେ ଲେଖିବୁ ଲେଖିକି ବତିଷ୍ ପେଜ ଫୁଲ କରିବୁ, ଆମେ ତ ହଁ। କାହିଁକା ନା ଦେଖ ଗୋଟେ ପିଲା ଦିଟା ଫର୍ଦ ଜେତିକି ଲଖିଥିବ ଗୋଟେ ପିଲା ଠିକ୍ ଯଦି ଲେଖିଥିବ ନା ଗୋଟେ ଫର୍ଦ ଆଉ ଗୋଟେ ପିଲା ସେମ୍ ନ୍ତି ଅଧା ଠିକ୍ ଅଧା ଭୁଲ କରିକି ଲେଖିଥିବ ଦି ଫର୍ଦ ସମାନ ମାର୍କ ହିଁ ପାଇବେ ସେମାନେ। ତମେ ବେଶୀ ଲେଖିଥା କି କମ୍ ଲେଖିଥା ତ ଉତ୍ତର ଟା ହିଁ ଲେଖିବ ନା ତମେ ଯଦି ଗପ ଲେଖିକି ପଳେଇ ଆସିବ ତମେ କାହିଁ ଉତ୍ତର ମା - ମାନେ ମାର୍କ ଦବ।
ସେଇାୟା ଠିକ୍ କହିଛ ଗପ ଲେଖିଲେ କିଏ କାହିଁ ମାର୍କ ଦବ ସେ ତ ଆଉ ଅଛ ତ ପଢିବେନି କିନ୍ତୁ ସବୁ ତ ପଢିବେନି କିନ୍ତୁ ପ୍ରଥମ ଲାଇନ୍ କି ସେକେଣ୍ଡ ଲାଇନ୍ ଟା ପଢିବେ ଯାହାହଲେବି।
ତମର ଗୋଟେ ସାଙ୍ଗଟେ କଣ କହୁଥିଲେ ସେ ସେମାନେ ପରୀକ୍ଷା ହଲରେ ତାକୁ ଆନ୍ସର ମାନେ ଉ ଉତର ଆସିଲାନି ସେ ମନ୍ତ୍ର ଲେଖିକି ପଳେଇ ଆସିଛି। ତ ମନ୍ତ୍ର ଲେଖିକି ପଳେଇ ଆସିଛି, ସେ ପୁଣି ସେଇ ସେଇ ସ ମାନେ ବିଷୟରେ ସବୁଠୁ ବେଶି ମାର୍କ ରଖି ରଖିଛି ତ ସମସ୍ତଛି ମତେ ଏଇ ଆନ୍ସର ଟା ଆସିନଥିଲା ମୁଁ ଉତ୍ତର ଲେଖି ଦେଇଥିଲି ନା ୟଉ ମନ୍ତ୍ର ଲେଖି ଦେଇଥିଲି କିନ୍ତୁ ସ ସବୁବେଳେ ଏମିତି ହସିଛି ମାନେ ସେ ସତରେ କହିଲା କି ମିଛରେ କହିଲା ସେଇଟା ବି ଆମେ ଜାଣିନୁ। କିନ୍ତୁ ସେ ସେମିତି କହୁଚି। ମାନେ ସେ ସେ ଯୋଉ କହୁଥିଲା କି ମୁଁ ମନ୍ତ୍ର ଲେଖିଛି ସେଟା ସତ କହିଥିଲା କି ମିଛ କହିଥିଲା ତ ସେଇଟା ବି ଆମେ ଠିକ ସେ ଜାଣିନୁ।
ସେଇଟା ତାଙ୍କୁ ଜଣା ଥିବ, ତମକୁ କେମିତି ଜଣାହବ।
ହଁ। ଏମିତି ବି ଛୁଆ ଥାନ୍ତି ସେ ଲେଖିଦଇକି ଉତ୍ତର ପଳେଇ ଆସିଥିବେ ପଚାରିବ ଲେଖିଚ ଆ ନା ନା ଲେଖିନୁ। ତ ତୋର ସରିଲାଣି ନା ନା ମୁ ସରିବି ତା ଯେତେବେଳେ ଆଜି ତ ମାନେ ପଚରା ପଚରି ହୋଉଥିବା କୋଉଠି ଏଟା କୋଉଁ କୋଉଟାର ଏ ହେ ମୁଁ ସବୁ କରିଚି ସେତେବେଳେ କିନ୍ତୁ ମନା କରିଦେବେ।
ଆଉ ଯେତେବେଳେ ମାର୍କ ଆସିବ ସେତେବେଳେ ତାଙ୍କର ଟିକେ ବେଶୀ ଥିବ ଦେଖିବ। ଆଉ ଯିଏ କହୁଥିବେ ଆଉ ଶୁଣ ଯିଏ କହୁଥିବେ ମୁଁ କିଛି ଲେଖିନି ସେଇ ରଖିଥିବେ ନାଇଣ୍ଟି ପରସେଣ୍ଟ।
ମାନେ ଆମେ ତ ସେମିତି ପରା ଚାଲିଥିବ ଆମର ବତିଶରୁ ବତିଶ ପେଜ୍ ଲେଖିକି ଆସିବୁ। ମୁଁ ତ ଥରେ ଏମିତି ଅଧଘଣ୍ଟେ ହେଲାଣି ମୋ ଖାତା ସରିଗଲାଣି ମୁଁ ବସିଚି ବସିକି ସେ କୋଶ୍ଚିନ୍ ପେପରେ ଫୁଲ କରୁଚି। ଆଉ ଅଦ, ଆରେ ଅଧଘଣ୍ଟେ ଅଛି ମୋର ଡିସ୍ ପେସ ସରିଯାଇଚି ତ ମୁଁ କଣ କରିବି ଆଡିଶ୍ନାଲ ତ ସେ ଦେବେନି। ଥରେ ମାଗିଥିଲି ଥରେ ମୁଁ ମାଗିଥିଲି ଆଉ ଗୋଟେ ପିଲାଟେ ଏମିତି ଆଡି୍ଶ୍ନାଲ ଯୋଉ ଅନେଇଚନ୍ତି ସବୁ ଛୁଆ ଅନେଇକିନା ହସିଲେ ଆବେ ବତିଶ ପେଜ ଲେ ଲଖିକିବା କୁ ପେପର ର ଲେଖା, କଣ ଲେଖୁଚନ୍ତି ଇଏ। କଣ ଲେଖୁଚନ୍ତି ଏମାନେ?
ତମ କତ ତମ ସହିତ କଥା ହ ମତେ ବହୁତ ଖୁସି ଲାଗିଲା। ଭଗବାନ କରନ୍ତୂ ତମେ ଭଲରେ ରୁହ।
ଆଛା ଠିକ୍ ଅଛି। ତମେ ବି ବହୁତ ଭଲରେ ରୁହ। ଆଉ ଆଜି କଲେଜ ଯିବ କି ନାଇଁ?
ଏବେ ମୁଁ କଲ୍ ସମାପ୍ତ କରିବି ନା ଆଉ କଣ କହିବ?
ନାଇଁ ନାଇଁ।
ରହିଲି ଜ
ହଁ ଜୟ ଜଗନ୍ନାଥ।